କଣ ଆପଣଙ୍କୁ ମୋ ଭୟସ ଶୁଭୁ ଅଛି?
ହଁ ଏବେ ଶୁଭା ଗଲା ତମକୁ ଶୁଭା ଗଲା?
ସୁଵିଲା। ତୁ କଣ ପାଇଁ ମନା କରୁଥିଲୁ ମୁଁ କିନ୍ତୁ କହିଦେଇଥିଲି ସେ ଭିତରେ ସେ କହୁଛି ସିଏ ଖାଲି କରିବ
ତାଙ୍କୁ ମୁଁ ସେ କଥା କହିହନି ସିଏ ତମ ମୁଁ ସେଥିରେଳେ କହିଲି ତମେ ଛାଡ। ମୁଁ ସିଏ ମୋତେ କହିଲେ କି ମୁଁ କଲ୍ କରିବି ହେଲା।
ହୁଁ
ତମେ କିଲ ମୁଁ ଯି ମାନକୁ ଯକି ମ କଲ କରିାରଲି ମୁଁ କିଲି ନଅଟା ବଳେ ଆସିବି ବୋଲି। ତ ମୁ ଜି ତ ନଅଟା ଆସ ମତେ କଲ୍ କରିବେ ବୋଲି କହିଲେ। ତ ମୁଁ ତ ନଅଟା ଆସିବି ମୁଁ ତାଙ୍କୁ କହିଥାନ୍ତି ସାଢେ ନଅଟା ବେଳକୁ ତମେ ତାଙ୍କୁ କହିଦେଲ ଛାଡ ଆଉ।
ମୁଁ ତ ସେତେ ମନା କରିଥିଲି ତମକୁ କହିବାକୁ କି ତମେ କହିଦେଲେ ସେ ଭାବିବେ କି ସେ ତମ ସହ ଗପିବେ ହଉ ଛାଡ ମୁଁ ତ ମାନେଜ କରିଦବି।
ତୁ କଣ ମୋର ସାରିବାର ଥିଲା ସେଥିପାଇଁ ମୁଁ ଭାବିଲି ତନ୍ଦୁର ତ ଆସିଯିବେ। ତ ମୁଁ ତା ସହିତ କଥା ହେଇଛି ତମେ ସିନା ତମ ଘର ଲୋକ ଥିଲା ଟାଇମ କଥା ହେଇପାରିବନି କେମିତି କଥା ହେବନି ସେପାଇଁ ଆଉ ତାଙ୍କ ସହିତ କଥା ହେଇନ ଆଉ ସିଏ ଭାଇ ତ ମାମା ତା ଭାଇ ସମସ୍ତଙ୍କ ଦଛି ମୁଁ ଭାବୁଛି ଆଡା ମାନେ କହିବିନି ଛାଡା ପଛରେ କହିବି ଆଉ ତୁ କହ କଣ କରୁଛୁ କଣ କରୁଥିଲୁ?
ମୁଇନା ଆଉଟ୍ ହାଉସ କଥାହଉଥିଲି ଆଉ ସେଇ ଯୋଉ ଗୋଟେ ଝିଅ ସହ କଥା ହଉ ଯୋଉ କି କିଲେ ସେଇ ଯୋଉ ଆଉ ଯୋଉ ଦିପି ବାଲା ଆଉ। ଆମରୀ କ୍ଲାସ ର ମୁଁ ତା ସହ
ଏତେ ଦେରି ହେଲା ଚାଲିଛି ଯୋଉ ସକାଳୁ।
ସକାଳୁ ତ ସେ ମତେ ମ ସିଏ ତା ଆଉ ତାକୁ ଟିକେ ମାନେ ଯାଣଣି ଗଲିଣି ନା ସାେତ ମା କରିଦଉଛି ଫ୍ରି ହେଲା ମୁଁ ମା କରିଦଉଛି କଥା ହେଇଯାଉଛି ଆଉ। ତାର ସବୁ ଟାସ୍କ କମ୍ପ୍ଲିଟ ହେଇଗଲା। ମତେ ଆପ୍ ଚଲି ସେ ମତେ ସେ କହିଲା କି? ମୋର ଆପ୍ଚଲି ଏଣ୍ଡିଙ୍ଗି ହଉ। ତ ସେ ମୋତେ ସେ ଅମନ୍ୟ ବିଷୟରେ କହୁଥିଲା। ତା ଘରର ଅମନ୍ ନ୍ୟନ।
ଏଇ, ଜାଗା ନାଁ ବି କହନ୍ତିନି?
ଘର ଡୋରି। ତା ଆପ୍ଚଲି ତାଙ୍କର ସେପଟେ ର ନୁଆ ନୁଆ ସେ ମୋତେ କହୁଚନ୍ତି କି ବୁଲିବ - - ଏସବୁ କଁ କଁ ଅଛି ହେଲା। ମାନେ ଆମର ଏଇଠି, ମୁଁ କହିଲି ଲିଙ୍ଗରାଜ ଇସ୍କନ ତାପରେ ସବୁ ମନ୍ଦିର ଯୋଉ ମାନେ କେ କେଦାର ଗୌରି ତାପରେ ରାଜାରାଣୀ।
ହଁ ଛାଡ ଛାଡ଼ ତୁ କହ।
ସ ସବୁ କହିବି। ତ ସେ କହିଲେ କି ଆମର ଏଆଡ଼େ ନନ୍ଦନକାନନ ଅ ଅଛି ବଟିଗାଲି ଗାର୍ଡେନ। ମୁ କହି ସେ କହିଲେ କି ମୋ ପାଇଁ ଅନ୍ଦାନନ ଶ୍ରୀ ହେଲା।
ହଁ
ତମେ କଂ କରୁଚ କି?
ବୋଟଚ ଲାଗେଇଚି କାନରେ।
ଖୋଲିଦଉନୁ ବୟସାଜାଇ ଦେଇ ପାରେ।
ହ ରହ ଗୋପିଚାଲ ଗୋପିଚାଲ ମୁଁ ରହୁଚି।
ହଉ ଠିକ୍ ଅଛି। ତ ତାପରେ ସିଏ ମତେ କହିଲେ କି ତାଙ୍କର ଆକ୍ଚୁଲି ସିଏ କହିଲେ କି ମୋର ଶ୍ରୀ ନନ୍ଦନକାନନ ଗଲେ, ମୁଁ କଁ ପାଇଁ? ତମ ଘର ଚିହ୍ନା ଅଛନ୍ତି। ଆଉ ମୋର
ହଉ, ହିଁ
ଦେନ୍ ତାପରେ ତାଙ୍କର ଫୁଣି ଭିତେରେ ବି ଆମର ଯୋଉ ନଥିଲା ବୋଟିଂ। ତାପରେ ସେ ଯୋଉ ଉପରେ।
ହିମିତି ସବୁ ଫ୍ରି।
ସବୁ ଫ୍ରି ତାପରେ ସବୁ ଫ୍ରି ବାକି ତା ତାର କୋଉ ପୁଅ ପିଲା ସାଙ୍ଗ ଟାହେଲା। ତା ତାକୁ କହିଲେ କି ତାକୁ ଚିଡେଇ କି ଯିବାକୁ।
ହୁଁ।
ହେଲା, ତାକୁ ନେଇକି ଯିବାକୁ ମତେ ଟୋଟାଲ୍ କହିଲେ କି ଇଏ ଏପଟେ ଡରିକି ଛାନିଆଁ ପୁରା କଁ ହଁ, ମତେ କହିଲା କି ମୁଁ ପୁରା ଡରିକି ବସିଥିଲି। କି ମୁଁ ଗଳି ପଡ଼ିବି ବୋଲି। ତ ସେବେ ଇଏ ମତେ ଲାଗୁଚି ବଟ ପରା ମାନେ ପୁରା ମାନେ ଡରୁକୁରୀ ବୋଲି ହେଲା। ମୋ ସାଙ୍ଗେରେ କଥା ହୋଉଚି। କିଏ ଗୋଟେ କହିଲା କି, ମାଙ୍କଡ଼ ଆସିଲା। ଇଏ କହିଲା ମୁଁ ଦୌଡିକି ଘରକୁ ଆସିଲି। ମୋର ମୋର ଏରା ମାନେ ଛାନିଆଁ ହେଇକି। କଣ କହିବି ଆଉ। ହେଲେ କି ମୁଁ ଯାଇ - - ଥିଲି ବୁଲିଆକୁ ସେ ପରା ମୁଁ ବସିଥିଲି। ସେପରେ ବସିଥିଲି କିନ୍ତୁ ସେ ମୋର ସସ୍ ସେ ସାଙ୍ଗ ଟା ମତେ ପୁରା କି ଧଇଲା। ତୁ ତୁ ଧ ଧରିକି ବ ବେଲି। ସେ ଥରେ ବସିଥିଲା ହେଲା, ସେ କହିଲା ମୁଁ ସେ - - ସେ କହିଲା ମୁଁ ପୁରା ଡରିକି ଛାନିଆଁ କାଳେ ମାନେ ମୁଁ ମାନେ ଗଳି ପ ପ ପଡିବି ତ ତା ସାଙ୍ଗ କହୁଚି କି ତୁ ତୁ ମାନେ ମାନେ ତୁ ପଡ ଡିଲେ। ମୁଁ ମାନେ ମୁଁ ଭୋଜି ଖାଇବି। ଇଏ କରିବି। ସିଏ କରିବି। ତାପରେ ମୁଁ କହଲିି କି, ମୁଁ ବି ଏ ନନ୍ଦନକାନନ ଆମେ ଏମିତି ବୁଲୁଥିଲୁ ଇଏ କରୁଥିଲୁ ସେ କଥା ତମୁକୁ କହୁଥିଲି ଆଉ। ମୁଁ ବି ଯାଇଥିଲି ବେଲି। ସେ କହିଲା ଆଚ୍ଛା ଏମିତି ଆଉ। କହିଛି ସେ ଏମିତି ମତେ ଷ୍ଟାର୍ଟିଂରୁ କହିଲା। ମୋର ଜଣ ସାଙ୍ଗ ଅଛି। ତାର ଆଚୁଏଲି ମୁଁ ତମକୁ କହିବି ସେଇଟା ପରେ ହେଲା। ତାଙ୍କର ସେଇଟା ଅଛି। ସେ ଏ କଣ କି କଥା ଟା? ସିଏ ସ୍ତ୍ରୀ ସିଏ ସ୍ତ୍ରୀ କଣ କହିଲ?
ହଁ।
ସିଏ ମତେ ସେଥିରେ କହୁଛି କି, ତାର ସେ ଟ୍ୟାକ୍ସ ଟ୍ୟାକ୍ସ କିଛି କ୍ୟାମ୍ପ୍ଲିଟ୍ ହେଇନି। ତ ମୁଁ କଲ୍ ହଁ। ତ ମୁଁ କଲେ ହବ କି? ତାର କଲେ ହବନି। ମୁଁ ଏକେଲା କରି ପାରିବି। କାମ ଟା।
ହଁ, ହଁ।
ସିଏ କରି ପାରିଲେ ହବନି ତ ସିଏ ମତେ କହିଲା କି? ସେଇଟା ମ ସେ ଏଇନା ମତେ କାମ କରିବାକୁ ମନା କରିଦେଲା। ତ କହିଲେ କି, ମୋର ସେ କହିଲେ କି, ମୁଁ ଏଇଠି ତା ଟାୱାର୍ ପାଉନି। ତ ମୁଁ କହିଲି ତୁ
ଉଁ ହୁଁ।
ଆଉ ତମର ଆଉ କୁହ ଆଉ କଣ ଆଉ ତମର ଖେତୋଟି କାମ ଅଛି ଆଉ?
ଆମର ଘର କାମ ଆହୁରି ଚାରୋଟି ଅଛି। ପାୟଲ୍ ମ୍ୟାଡ଼ାମ୍ କଲ୍ କରିଥିଲେ। କହୁଛି କି, ମୁଁ ଆଜି ଖାଲି ଅ ମାନେ ମୋ ପାଖକୁ ଆସୁଛି। ମୁଁ ଗୋଟେ ପାଖକୁ ବି ମୋ ଆଡୁ ଯାଇନି। ତ ମୁଁ କରି ପାରିବିନି। ମୁଁ କହିଲି କି, ହଁ ହଉ ତୁ ମତେ ରାତିରେ
ସେ ମତେ ଇଭିନିଙ୍ଗ୍ କଲେ ମୁଁ ଥରେ ତାଙ୍କୁ କଲ୍ ଦେଲି ସେ ମତେ କଲ୍ ଦେଲେ ପା।
ସିଏ କହୁଛି କି ଖାଲି। ସେ ସୁରଜ ବି, ରାଜେଶ ବି, ତାପରେ ଇଆଡେ ସିନୁ ବି, ସିନୁ ତ ଆପ୍ ରେ ନାଇଁ। ଛାଡ଼ ଅଲଗରେ। ତ ଏତେ ଆଡୁ ଆଉ। ମୁଁ ଖାଲି ଓ ଉଠୋଉଛି ତ ମୁଁ କରିନି। ମୋର ବୋହୁତ୍ ଅଛି।
ଆରେ ପାଏଲ ଦେଖ କଲେଜରୁ ଆସିଲାବେଳେ ପାଏଲକୁ ଉଁ ପାଏଲ୍ମ ମତେ ଫୋନ ପାଏଲକୁ ମୁଁ ଫୋନ କରିଥିଲି ହେଲା। ପାଏଲ୍ ପଛେ ମତେ ଫୋନ କହିବ। ମୁଁ ଜାଣିନି କିଏ କାହାକୁ ଫୋନ୍ କରିଥିଲା ହେଲା। ଏ କଥା ପା। ମୁଁ କହିଲି ତମେ ସିଏ ମତେ ଫୋନ କରଥିଲି ମୁଁ ତାକୁ ମୁଁ ଜାଣିପାରିନି କିକୁ ଫୋ କରିଥିଲି ମୋୋର ମନେ ନାହିଁ। ମୁଁ ଲେଖିକି କହିବି ହେଲା ତାପରେ ମୁଁ କହିଲି ଏମିତି କି କଣମେ ସେମିତି ସେ କହିଲେ କି ହଁ ତ ମୁଁତେ କଲ୍ ହଁ କ ତାଙ୍କ ସହ କଥା ହେଲିି ହେଲା ଦଶ ମିନଟ ସିଏ ମତେ କଲ କଲେ।
ହଁ।
ତାପରେ ତ ତମ ତା ସେ ଝିଅଟା ସହ କଥା ହେଲି ହେଲା ତାପରେ ତ ଆଉ ତାପରେ ତ ଏ ଏ ତାପରେ ନେକଷ୍ଟ ନେକଷ୍ଟମତେପାଏଲ କଲ୍ କରିଥିଲେ ତାଙ୍କ ସହ କଥା ହେଇଥିଲି। ତାପରେ ତମେ କଲ କଲ ଯେମିତି ସେ ଝିଅଟା କଲ୍ କରିଥିଲା ମୁଁ କହିଲି ସେଇଟା ମୁଁ ମୁଁ ମୁଁ କାମ କରିଛି ବୋଲି ସିଏ ତାଠୁ ଯାଣିଫୁଟି କରିଦେଇଛି ବକୁଆ ଆଉ। ମୁଁ କହିଲି କି ମୁଁ ତମୁଁ ତମୁଁ ତମୁଁ ତାଙ୍କୁ କହିଲି କି କାମଟା କାମ ଟା ମୁଁ କରୁଛି ବୋଲି ହେଲା ସେ ମେସେଜ ସେ ମେସେଜ ଦେଇ ଦେଖ ର ମାନେ ରହିଗଲା ମୁଁ ଭାବି ଦେଖିବ ଯେ ତା ନକସୁ ତା କୋଲସଲା ମୁ ମୁ ଘର
କେବେ ବି ଆସୁ ବନ୍ଧୁ ନୋଟିଫିକେସନ ଆସୁନି କେଜାଣି କଣ ପାଇଁ।
ଆରେ ଭାଇ ମୁଁାବି ମୁଁ ଭାବିଲି ମୋର କଣ କରିଛିିବ ବୋଲି। ରିଙ୍ଗ ହଉଛି ହଉଛି ହଉଛି ଆଉ ଭାବିଲି ମୁଁ ଭାବିଲି କଲ୍ ମୁଁ କଲଲି ଗଲା ଆଉ କଲ୍‌ କଟିଯିବ ଗଲା। ଆରେ ଏବେ ଏମିତି କଣ କହୁଛି ହ୍ୟାଲୋ।
କଅଁ ହଉଛି?
ମୁଁ କାମ କରୁଛି ତମ ସହିତ ମତେ ଯହା ସହ କଥା ହେଲେ କହୁଛି ଆ ତା ଖୁଚପ ମେରିକ୍।
ହଁ ହଁ ସେମିତି ହୁଏ ଗ୍ଲିଚ୍ ଗ୍ଲିଚ୍।
ତ କାଷି ବି କେମିତି ଏ?
ସେ ଗୁରା କିଛି କାଟିବା ଦକାର ନାହିଁ ମୋଟେ ସେଇଠି ହିଁ କାଟିବୁ ସେଇଠି ଯଉ ଦେଖଉଛି। ଏବେ କାଟିଦେଲା।
ସେଇଠି ଆଚୁଆଲି ଦେଖେଉନି ଉପରେ ଲେଖୁଛି ମୁଁ ଏ କାମ ଟା ସମସ୍ତ
ହଁ ଜାଣିଛି। ଜାଣିଛି ଜାଣିଛି ସେଇଟା ତୁ କାଟିଲା ଟାଇମି ରେ ସେ ଯୋଉ ତଳେ ଯୋଉ ଦେଖଉଛି ସେଇଟା ହିଁ ଦେଖି କାଟିବୁ।
ତଳେ ଚିକି ଚାକ ହେ ତଳେ ତ। ତାର ଦେଖେଉଛିନାଁ?
ହଁ ସେଥିରେ ତାଟା ଇଁ ତୁ ସେଇଟା ହିଁ ବି। ସେଇଟା ହିଁ ମାରିବୁ ତୁ। କାଇଁ କିଏ ଆଣେ। ହଁ ହେଇଛି ମୋର ବହୁତୁ ଥର।
ଉପରେ ରେ ତମ କାମ କାହା ସ ଅଛି ନା କିଛି କାମ ନାହିଁ?
ଭାବୁଛି ଆଉ କରିବି ନାହିଁ। କାଲି ଦେଖିବା ନହେଲେ।
ଆଚ୍ଛା ଆଉ କିଛିି କ କ ମାନେ ନାହିଁ ମୁଁ ଭାବୁଥିଲି ମୁଁ ଗୋଟେ କାମ କରିଥାନ୍ତି। ନା ଆପଣଙ୍କର ପିଚା ଶ୍ରୀ ଆସିବେ ହେଲେ?
ମୋ ସହିତ ଆଉ ହେଇପାରିବନି। ନାଁ ମୋର ଏବେ ଟିକେ ମାନେ ଏଇଟା ସଲା ପରେ ମୁଁ ଟିକେ ଯିବି ମୋର ରୋଷେଇ କରିବାର ଅଛି ସେ
ଆଚ୍ଛା।
ସମ୍ଭବ ହବନି।
ତ କାଲି ସକାଳେ ଆପଣ। ଉଠନ୍ତି କେତେବେଳେ କହିଲେ?
ମୁଁ ଉଠୁ ଉଠୁ ଦଶଟା ହେଇଯାଏ।
ଆଚ୍ଛା ସେ ମତେ କହୁଛି ମତେ ସକାଳେ ସାତଠାରୁ ମତେ କଲ କରିବ ସେ ଡାକ୍ଟର ମଥା ହେବି। ହେ ନିଜେସେଦିନ ଉଠିଲି ତାକୁ କଲ ପେଲିଲି। ତା ତ ନେଟର ସେ ସ କହୁଛି ତାକୁ ସାଙ୍ଗମଙ୍ଗ ତ ତା ସାଙ୍ଗରେ ତ ଦେଖୁଥିଲୁ। ମୁଁ ଜାଣିନି ସେ ମୁଁ ଭାବୁଛି ତାର ବୋଧେ ସିଙ୍ଗେଲେ ବଲେ ମୋତେ ବୋଧେ ମନା କରୁଛି। ଜିଅ। ମୁଁ ତ ମେସେଜେ କରିବିନି। ସେ କହିଲେ ବି
ମୁଁ ଆପଣଙ୍କୁ। ଗୋଟେ ନମ୍ବର ଦେଇଛି ତା ଭିତରୁ ଗୋଟେ ନମ୍ବର ରାଜଶ୍ରୀ ମ୍ୟାଡାମଙ୍କର।
ରାଜସ୍ତ୍ରୀ ମ୍ୟାଡ଼ାମକଂର।
ଆଜ୍ଞା। କଥା ହୁଅନ୍ତୁ ସେ ସକ୍ ହେଇଯିବେ ଆଉ।
କୋଉ ନମ୍ବର ଟା ମୁଁ ତାଙ୍କୁ ପଚାରିବି କେମିତି ମୁଁ ନହେଲେ ତା ଜାଗାରେ କଲ କୁ ଯିବୁ।
ନାଁ ନାଁ ହେଁ। ଆପଣ ମେସେଜ କରିବେ ନି ସେ ନମ୍ବର କୁ। ଆପଣ ଉୁଁ ମୁଁ କହୁଥିଲି ଆର ସୋ କରିବ ତାଙ୍କୁ। ଆପଣ କହିବେ କି ଶୁଣନ୍ତୁ ମୋର। ହେଇଗଲାଣି ଆଉ ତ ମୁଁ ଆପଣଙ୍କୁ କରିପାରିବି କି? ପଚାରିବା ପାଇଁ। ମୁଁ ଗୋଟେ ଜିନିଷ ଭାବୁଛି ଶୁଣୁନାହାନ୍ତି?
କହୁନାହାନ୍ତି?
ଭାବୁଛି ମୋ ମାତାଶ୍ରୀଙ୍କର ଦିନଷ ଟାକୁ ନିଜ ଫୋନରେ କରିବାକୁ।
ସେମିତି ହେଲେ ଆପଣ ମୋ ସହ କଥା ହେଇ ପାରିବେ କି?
ନିଶ୍ଚୟ।
ତ ଭଲ ହବ ଆମେ ଆପଣଙ୍କର ମୋର କାମ ଆମେ ବହୁତୁ ସୁ ସୁବିଧାରେ ହେଇଯିବ ବିକଜ ଆପଣଙ୍କର ମାନେ। ଆଚୁଆଲି ଆର ଅତି ବେଶୀ ଡିରେକେ ଚୁଡେକେ ମୋର। ଏଇପା ଜଣଙ୍କ ସହିତ।
ଆ ଜଣଙ୍କ ସହିତ ଆପଣ ମୁଁ ଶୁଣିବାରେ ପାଞ୍ଚଟି ଥିଲା କିନ୍ତୁ ସେମିତି ନାହିଁ ଅଧିକ ତ ହେଇ ସାରିଲାଣି।
ଅଧିକ ହେଇସାଇଲାଣି ବିକଜ ମତେ ସେଇ ମହିଳା ସାଙ୍ଗ ଜଣକ କହିଲେ ଏମିତି କିଛି ଲିମିଟ ନାହିଁ, ଅଧିକ ମୁଁ ସେମିତି କିଛି ନାହିଁ ତାର ସୀମା। ତାପରେ ଯେତେ ଶୀଘ୍ର କହିପାରିବେ ସେତେ ଶୀଘ୍ର ମୁଁ ଆପଣଙ୍କ ସହ କଥା ହେବି।
ଆଜ୍ଞା ଆଜ୍ଞା ନିଶ୍ଚୟ ନହେଲେ ମୁଁ ଏଥିରେ ତ ଅଛି ମୁଁ ଟୋଟାଲ ମାନେ ମୁଁ ଅ ବାରଟା କି ସମସ୍ତଙ୍କୁ ମିଶେଇକି ବାରଟା ମୁଁ ମାନେ ଗ୍ରହଣ କରିପାରିବି ତା ପରେ ଆଉ କରିପାରିବିନି।
ବାଟାଟି ବାଟା ରୁ ବାଟା ମୋର ହବା ଦରକାର।
ସେମିତି କେମିତି ମୁଁ ତ ଆପଣଙ୍କ ପୂର୍ବରୁ ବହୁତ ଜଣଙ୍କ ସହିତ କଥା ହେଇସାରିଲିଣି ମୋ ମାମା ମୋ ମାତାଶ୍ରୀ କଲ୍ କରୁଛନ୍ତି, ବଟ୍ ଏଇଥିରେ ସମୟ ମୁଁ କଣ କରିବି ଜାଣିପାରୁନି ମୋ ମାତାଶ୍ରୀଙ୍କ କଲ ଟିକକୁ ଖଣ୍ଡନ କରିଦେଲି।
ଏଥିରେ ଆଉ କେତେ ସମୟ ଆଉ କିଛି ବି ସେକେଣ୍ଡ ଆପଣ ର ର ରହି ରହିଯାନ୍ତୁ ମାତାଶ୍ରୀ ଙ୍କୁ କ୍ଷମା ମାଗିଦେବେ।
ଆଜ୍ଞା ଏଇତ ମୋର ଟିକେ ମାନେ ମୁଁର ଯେତେବେଳେ ରୁଟି କରିବାକୁ ଯିବି ମୁଁ ମୋ ମାତାଶ୍ରୀଙ୍କ ସହିତ କଥା ହେଇଯିବି। ଆଜି ଆପଣ କଣ ଖାଇଛନ୍ତି ଦିନରେ?
ମୁଁ ଆସିଲା ପରେ ଦିନ ଜଣ କିଛି ଖା ଖାଇ ଖାଇ ନାହିଁ ଏବେ ଯାଏଁ।
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଚିକେନ ବିିରିୟାନୀ।
ବା ଆପଣ ତାହେଲେ ନନଭେଜ ପ୍ରେମୀ।
ପୁରା ସର୍ବହାରୀ।
ଆଚ୍ଛା ହଉ ଠିକ ଅଛି ମୁଁ ଟିକେ ରୁଟି କରିବା ସମୟ ଆସିଗଲେ ମୁଁ ରଖୁଅଛି।
ତାକୁ ଛିପିଇ ମୁଁ କାମ ସା ସା ସାରିପାରିବି। ଆଚ୍ଛା ହଉ ବଟ କିନ୍ତୁ ଆମର ପୂର୍ବ ସାଙ୍ଗଙ୍କ ନାଁ ଆମ ଲେଖୁଛି ବା କଣ କରିବା?
ଆପଣ ପ୍ଲିଜ ସେଇୟା କରନ୍ତୁ ଯାହା ମୁଁ କହିବି।
ଆଚ୍ଛା ହଉ ଠିକ ଅଛି ଧନ୍ୟବାଦ।
ହୁଁ।